ହଁ।
ହଁ କରୁଚନ୍ତି ଆପଣ?
ଏଇ ବର୍ତ୍ତମାନ ଏବେ ଖାଇବା ସାରିକି ଆସିଛି ବର୍ତ୍ତମାନ ଆପଣ କୁହନ୍ତୁ ଆପଣ ବି ମଧ୍ୟ ଖାଇସାରିବେନି ମତେ ମନେ ହୋଉଚି।
ନାଇଁ ଆଜ୍ଞା ମୁଁ ବର୍ତ୍ତମାନ ଖାଉଚି।
ଆଉ ମୁଁ ବୋଧେ ଭୁଲ୍ ଟାଇମରେ ଫୋନ କରିଦେଲି ଯାହା ଆପଣ ଖାଉଛନ୍ତି ଖାଇବା ଟାଇମରେ ତ କଥା ହୁଅନ୍ତି ନାହିଁ।
ନାଈ ଆଜ୍ଞା ସେପଢ଼ି ସେପରି କିଛି ନାହିଁ।
ଆଉ ବର୍ତ୍ତମାନ ଆପଣଙ୍କ ଭାଇ ଖାଇକି ଶୋଇ ପଡିବଣି ମତେ ଲାଗୁଚି।
ନାଇଁ ଆଜ୍ଞା ସେବି ମଧ୍ୟ ଖାଉଚି।
ଏତେ ଡେରି କଣ ଯେ ତାର ତାର ଦେହ ଖରାପ ହୋଇଚି ତାକୁ ଟିକେ ଜଲ୍ଦି ଖାଇବାକୁ ଦିଅନ୍ତୁ। ସମ ସମୟରେ ସମୟରେ ଖାଇବାକୁ ନଦେଲେ ତାର ଦେହଟାରେ କାଳେ ଅସୁସ୍ଥ ହୋଇଯିବ। କାରଣ ସେ ବୋହୁତୁ ଅଧିକ ପାୱାର୍ ବାଲା ମେଡିସିନ୍ ଖାଉଛନ୍ତି ନା ସେଥିପାଇଁ ମୁଁ କହିଲି।
ଆଜ୍ଞା ଆପଣ ଯାହା କହିଲେ ସେଟା ଠିକ କଥା ଯେ ପଛ ସାମା ତ ଆଜି ଆସିଆ ଟିକେ ଡେରି ଗଲେ ତ ସେଇଥିପାଇଁ ଟିକେ ରୋଷେଇବାରେ ଡେରି ହେଇଯାଇଛି।
ଆଜ୍ଞା ହୋଉ ତାହେଲେ ଠିକ ଅଛି ଆଗକୁ ଏସବୁ ଜିନିଷରେ ଧ୍ୟାନ ଦେବା ଟିକେ।
ଆଜ୍ଞା ନିହାତି।
ଆଜ୍ଞା ଆଉ ବର୍ତ୍ତମାନ ଆଜି କୁଆଡେ ବୁଲାବୁଲି କଲେ ଆପଣ ଆଜି ତ କାହିଁ ମତେ କିଛି ଜଣେଇଲେ ନାହିଁ?
ନାଇଁ ଆଜ୍ଞା ଆଜି କୁଆଡେ ବୁଲାବୁଲି କରିବାକୁ ଯାଏ ନାହିଁ ଆଜି ବୋହୁତ୍ କାର୍ଯ୍ୟ ବ୍ୟସ୍ତ ଥିବାରୁ ତ ଆଜି ଆମେ ହାଠଟାରେ ଟିକେ ଘରୁକୁ ମାତ୍ର ବାହାରିଥିଲୁ।
ହଁ ହଁ ତାହେଲେ କଥା ଏମିତି ଆଜ୍ଞା ହୋଉ ତାହାଲେ ଠିକ୍ ଅଛି ଆପଣ ଯୋଉ କୋହୁ ଥିଲେ ଯିବା ପାଇଁ ବୁଲିବା ପାଇଁ ମୁଁ କୋହୁଥିଲି ଯେ କାଲି ଟି ହ ସେ ତଳେ ବୋହୁତ୍ ଭଲ ଖାଇବା ମିଳେ
ଆଜ୍ଞା ଆପଣ ଠିକ ଶୁଣିଛନ୍ତି, ଆପଣ ଠିକ୍ ଶୁଣିଛନ୍ତି। ଆଛା ଆପଣଙ୍କ ଟିକେ ନେଟୱାର୍କ ଅସୁବିଧା ହୋଉଛି ତ ଆପଣଙ୍କ କଥାଟା କଟି କଟି ଆଉଛି।
ଆସି ଯାନ୍ତେ ହ୍ୟାଲୋ।
ଆଜ୍ଞା ଆପଣଙ୍କ କଥା ହାଲ୍କା ହାଲ୍ତା ସୁବୁଛି।
ଏଇ ସୁନ ତାହେଲେ ସବୁଛି ତାହେଲେ ଦି ମିନିଟ୍ ଅପେକ୍ଷା କରିପାରିବ । ।
ଆଜ୍ଞା ଆପଣ ବାହାରକୁ ଆସନ୍ତୁ?
ଆଜ୍ଞା ମୁଁ ଯାଉଛି ବର୍ତ୍ତମାନ ବାହାରକୁ। ହ୍ୟାଲୋ। ବର୍ତ୍ତମାନତ ଆପ ଶୁଭାଯାଉଥିବା ସବୁ କଥା। ମୁଁ ବାରମ୍ବାର ତ ବାହା ବର୍ତମାନ ତ ମୁଁ ବାରମ୍ବାର ବାହାରକୁ ଆସି ପାରିବି ନାଇଁ ଯଦି ସେ ଘର ଭିତରେ କିଛି କମ୍ ସାଉଣ୍ଡ ଶୁଭା ଯାଏ ତ ଆପ ଆପଣ ଟିକେ ମାଇଣ୍ଡ କରିବେ ନାହିଁ ମୁଁ ଏଇ ଗୋଟିଏ କଲ ପାଇଁ ଏ କେବଳ ଗୋ ଗୋଟିଏ କଲ ପାଇଁ ମୁଁ ବାହାରକୁ ଆସିଛି ଏହା ପରେ ମୁଁ ଯିବି ଖାଇକି ଆସିବା ପାଇଁ। ମୁଁ ଭାବୁଛି ଯେ ଆ ଖାଇକି ଆସିଲା ପରେ ବା ଆମର ଅଳପ ମିନିଟ୍ ରେ ଫୋନ୍କୁ କାଟିଦେବା କାରଣ ଆମ ପାଖରେ ବି ସମୟ ନାହିଁ ନା।
ଆଜ୍ଞା ନିହାତି ତ ନିହାତି ପାଞ୍ଚ, ଛଅ, ସାତ ମିନିଟ ରେ ସବୁ ଦକ କାଟିଦବା।
ଆଜ୍ଞା ଆଜ୍ଞା। ମୁଁ କହୁଥିଲି ପାଞ୍ଚ ସାତ ମିନିଟରେ ବି ହବ ନାହିଁ କାରଣ ଆମ ପାଖରେ ଆଉ ବର୍ତ୍ତମାନ ଯେହେତୁ ଏଗାରଟା କୋଡିଏ ହେଇଗଲାଣି ତ ଆମ ପାଖରେ ଆଉ ମାତ୍ର ଚାଳିଶ ମିନିଟ ସମୟରେ ଚାଳିଶ ମିନିଟ୍ ସମୟରେ ମାତ୍ର ଦୁଇଥର ଫୋନ କରିହବ। ବୁଝିପାରୁଛନ୍ତି ନା ନାହିଁ?
ଆଜ୍ଞା।
ତ ସେଥିପାଇଁ ମୁଁ ଭାବୁଥିଲି ପ୍ରତି ଦୁଇ ତିନି କେବଳ ଶେଷ ତିନିଟା କଲ୍ ଭଲରେ କଥା ହେବା ବାକି ଏବେ ଦୁଇଟା କଲ୍ ଟିକେ ଏପଟ ସେପଟ କରିଦବା ମୁଁ କହୁଥିଲି କଣ କହୁଛନ୍ତି?
ଆଜ୍ଞା ମୁଁ ବି ସେୟଆକୁ କହୁଥିଲି ଆପଣଙ୍କୁ।
ଆଜ୍ଞା ହଉ ତାହେଲେ ଠିକ ଅଛି। ବର୍ତ୍ତମାନ ଏଇ କଲ ଟାକୁ ଭଲରେ କଣ କହୁଛନ୍ତି ବିତେଇଦବା ନହେଲେ।
ନାଇଁ ଆଜ୍ଞା ଏଇଟାକୁ ସମାପ୍ତ କରିସାରିଲା ପରେ ଆପରଠୁ ଦି ଦିଟା ଲେଖାଏଁ କାଟିଦବା।
ଆଜ୍ଞା ଠିକ ଅଛି ତାହେଲେ ଆଉ ବର୍ତ୍ତମାନ ତ ଆପଣ ଖାଇବା ପିଇଆ ସରିବଣି।
ଆଜ୍ଞା ମୋର ଏଇନା ଖାଇବା ବର୍ତ୍ତମାନ ସରଲା।
ଆଜ୍ଞା ବର୍ତ୍ତମାନ ଏବେ ଟିକେ ବିଶ୍ରାମ ନିଅନ୍ତୁ ନହେଲେ।
ନାଇଁ ଆଜ୍ଞା ଆପଣ ଫୋନ କରିଛନ୍ତି କୁହନ୍ତୁ?
ନା ମୁଁ ଏମିତି ଫୋନ କରିଦେଇଥିଲି ମୁଁ କହୁଥିଲି ଯେ ମତେ ଏଇ କଲ୍ ପରେ ଦଶ ମିନିଟ ଟିକେ ଏ ସମୟ ଦରକାର ଖାଇବା ପାଇଁ। ଆପଣ ସେ ସମୟ ମତେ ଦେଇପାରିବେ?
ଆଜ୍ଞା ନିହାତି।
ଆଜ୍ଞା ତାହେଲେ ଠିକ ଅଛି ମୁଁଇ ଏଇ କଲ୍ ପରେ ଦଶ ମିନିଟ୍ ମୁଁ ଯାଇକି ଟିକେ ଖାଇନେବି, ତାପରେ ଦେଖିବା କଣ ହଉଛି? ଆଉ ତାପରେ ମୁଁ ଭାବୁଛି ଯେ ଅନ୍ୟାନ୍ୟ କାହାକୁ ଫୋନ୍ ଫାନ୍ କରିକି ସେମିତି ଫୋନ ଟାକୁ କାଟିଦେବି। କାରଣ ମୋର ଟିକେ ତ ତିରିଶ ଟା କାମ ହବା ପାଇଁ ମୋର ଆହୁରି ପନ୍ଦ୍ ପନ୍ଦରଟା କଲ ଆହୁରି ବାକି ଅଛି ତ ବର୍ତ୍ତମାନ ମୁଁ ଭାବୁଛି ବହୁତ ଜଲଦି କାମ କରିବି ବୋଲି ଯେହେତୁ ମୋ ପାଖରେ ଆଉ ସମୟ ନାହିଁ ତ ମୁଁ ଯଥାଶୀଘ୍ର କାମ ସାରିବା ପାଇଁ ଭାବୁଛି।
ଆଜ୍ଞା ନିହାତି ଆପଣ ଯ ଯଥାଶୀଘ୍ର କାର୍ଯ୍ୟ ସାରିଲେ ଆପଣଙ୍କୁ ପୁନର୍ବାର ପୁଣି କାର୍ଯ୍ୟ ମିଳିବ। ନଚେତ ଆପଣ ସେପର ଯଦି ବସିଥିବେ ତ ଆପଣଙ୍କୁ କିଛି ଆଉ ମିଳିବ ନାହିଁ।
ଆଜ୍ଞା ଆଜ୍ଞା ଆପଣଙ୍କ କଥା ମଧ୍ୟ ଠିକ କଥା କହୁଛନ୍ତି ହଉ ତାହେଲେ। ଆଉ ଆ ବେ ବେଶୀ ତ ମତେ ସମୟ ନାହିଁ। ମୁ ଆଉ କିଛି କଥା କହିବାକୁ ଅ ଗୋଟେ ଫୋନ କରିଥିଲି ଯେ। ରିଷି ବାବୁଙ୍କୁ ଚିହ୍ନିଛନ୍ତି ସିଏ ମତେ ବାରମ୍ବାର ଫୋନ କରୁଛନ୍ତି ଏବେ ରାତି ହେଇଗଲାଣି। କାଳେ ସେମାନେ ସେଏ କିଛି ଅସୁବିଧାରେ ଥିବ କି ମତେ ମନେ ହଉଛି।
ଆଜ୍ଞା ସେ ବୋଧେ କାଳେ ଅସୁବିଧାରେ ଥିବେ ବୋଲି ଆପଣଙ୍କୁ ବାରମ୍ବାର ଫୋନ କରୁଛନ୍ତି।
ତ ମୁଁ ଭାବୁଛି ଆପଣଙ୍କ ସହିତ କଥା ହେଲା ପରେ ତାଙ୍କୁ ଟିକେ ଫୋନ କରି ନେବି। ଆଉ ଆପଣ କୁଆଡେ ଆଉ ଆପଣ ଯୋଉ କହୁଥିଲେ ମହେନ୍ଦ୍ରଗିରି ଯିବା ପାଇଁ ମୁଁ ମଧ୍ୟ ଘରେ ପଚାରିଥିଲି ଘରେ ମଧ୍ୟ ରାଜ ଜୋଇ ଯାଇଛନ୍ତି ଆପଣ ଟିକେ ଖାଲି ଆପଣଙ୍କ ଗ୍ରାମକୁ ଯିବା ପାଇଁ ଯୋଉ କଥାଟା କହୁଥିଲେ ସେ ବିଷୟରେ ଟିକେ ଆମ ଘରେ ଆସିକି ଟିକେ ଥା ହୋଇଯିବି।
ଆଜ୍ଞା ନିହାତି ମୁଁ କାଲି ଆପଣଙ୍କ ଘର ଟିକି ଯାଇକି ଆପଣଙ୍କ ଘର କଥା ହେଇଯିବି।
ଆଜ୍ଞା ଆଉ ମାମାଙ୍କ ଦେହ ମଧ୍ୟ ଏ ଭଲ ଥିବା ମୁଁ ଆଶା କରୁଛି।
ଆଜ୍ଞା ମୋ ମାମାଙ୍କ ଦେହ ଭଲ ଅଛି ଆପଣ ମାମାଙ୍କ ଦେହ ଅବିକା ଅସୁସ୍ଥ ହୋଇଥିଲେ ବୋଲି କହୁଥିଲେ।
ଆଜ୍ଞା ମୋ ମାମାଙ୍କ ଦେହ ମଧ୍ୟ ଅସୁସ୍ଥ ଅଛି ମୁଁ ଆଉ କିଛି ସମୟ ପରେ ଆପଣଙ୍କୁ ଜଣେଇବି ସେ ବିଷୟରେ
ଆଜ୍ଞା ଆଉ ଆପଣ ଆଜି ଖାଇସାରିଲେ ନା ନାଇଁ ନା ଖାଇବେ?
ବର୍ତ୍ତମାନ ତ ମୁଁ ଖାଇନାହିଁ ଏବେ ଯାଇକି ଆଉ ଟିକେ ପରେ ମୁଁ ଖାଇନେବି ନହେଲେ ଭାବୁଛି ମତେ ଭୋକ ବି ମଧ୍ୟ ଜୋର ଲାଗିଲାଣି ଘରେ ବି ମଧ୍ୟ ପାଟି କଲେଣି ମତେ ଯେ କାଇଁ ଏତେ ସମୟ ଧରି ଫୋନ ରେ କଥା ହଉଛୁ ଯେହେତୁ ରାତି ହେଇଗଲାଣି ନା ସେଥିପାଇଁ।
ଆଜ୍ଞା। ତା ଆପଣ ଆପଣଙ୍କ ଫୋନ ରେ କଥା ହଉଛନ୍ତି ନା ଆପଣଙ୍କ ମାମାଙ୍କ ଫୋନ ରେ କଥା ହଉଛନ୍ତି।
ବର୍ତ୍ତମାନ ତ ମୁଁ ମୋ ଫୋନ ରେ କଥା ହେଉଛି ମାମାଙ୍କ ଫୋନରେ କଥା ହେଉନାହିଁ।
ଆଜ୍ଞା ତ ଆପଣ ଖାଇସାରି ମତେ ଶାନ୍ତିରେ ଫୋନ କରନ୍ତୁ।
ଆଜ୍ଞା ନିଶ୍ଚୟ ନିଶ୍ଚୟ ମୁଁ ଏପରି ଆପଣ ଆପଣଙ୍କ ଫୋନ କାଟି ସାରିଲା ପରେ ଯାଇକି ଖାଇ ନେବି ଖାଇ ସାରିଲା ପରେ ଆପଣଙ୍କ ସହିତ ପୁନର୍ବାର ଫୋନ କରିବି। ମତେ ଟିକେ ଅ ମନ ଦୁଃଖ ହଉଛି କାରଣ ଯଦି ଆମେ ଆଗୁଆ ଟିକେ ଫୋନ କରିଦେଇନ୍ତ। ତାହେଲେ ଆମ ପାଖରେ ଅଧିକ ସମୟ ବଞ୍ଚିଥାନ୍ତା।
ଆଜ୍ଞା ନିହାତି ଏ କଥା। ପଛେ କିନ୍ତୁ ଆମ ପାଖରେ ତ ଆଉ ବେଶୀ ସମୟ ନାହିଁ ତ ଏବେ ବର୍ତ୍ତମାନ ଏଗାରଟା କୋଡିଏ ହେଇଗଲାଣି। ତ ଆମକୁ ସାଢେ ବାରଟା ମଧ୍ୟରେ ସବୁ କିଛି ସମାପ୍ତ କରିବାକୁ ପଡିବ।
ସାଢେ ବାରଟା ମଧ୍ୟରେ ଏତେ ସମୟ ତ ସାରିବାକୁ ମତେ କହିନଥିଲେ, ସିଏ କହିଥିଲେ ଯେ ବାରଟା ମଧ୍ୟରେ ସାରିବା ପାଇଁ। ଆପଣଙ୍କୁ ସାଢେ ବାରଟା କହୁଛନ୍ତି।
ଆଜ୍ଞା ସେଇଥିରେ କିଛି ନାହିଁ। ଯେ କାଲି ପର୍ଯ୍ୟନ୍ତ ଏଇଟା ଏଇ କାର୍ଯ୍ୟଟା ସରିବା ଦରକାର ତ କାଲି ସେମାନେ କଣ ରାତିରେ ବସିକି ସେ କାର୍ଯ୍ୟ ସମାପ୍ତ କରାଇବେନି ତ ସେଠ କାଲି ସକାଳୁ କରିବେ ଆମେ ଯଦି ଆଜି ରାତି ସାଢ଼େ ପାଞ୍ଚଟା ମଧ୍ୟରେ ସବୁ ତ ସାଯ୍ୟ ଦେବା ତ ଆମକୁ କିଛି ଅସୁବିଧା ହବନି।
ଆପଣଙ୍କୁ ଏ କଥା କିଏ କହିଥିଲା ମୁଁ ତ କାହିଁ ଶୁଣି ନାହିଁ।
ନା ଏ କଥା ମତେ କେହି କହିନାହାନ୍ତି ଯେ ମୁଁ ମୋ ମନରୁ କହୁଛି ଆପଣଙ୍କୁ।
ଆଜ୍ଞା। ତାହେଲେ ଦେଖିବା କଣ ହଉଛି ଆଗକୁ ବର୍ତ୍ତମାନ ତ ମୁଁ କିଛି କହିପାରୁନାହିଁ। ଆପଣ ହଁ କହୁନାହାନ୍ତି କୁହନ୍ତୁ।
ଆପଣ ଥରେ ସାଇକୁ ଏ ବିଷୟରେ ପଚାରିକି ବୁଝି ଦିଅନ୍ତୁ।
ଆଜ୍ଞା ମୁଁ ଖାଇବା ସମୟରେ ତାଙ୍କୁ ପଚାରିକି ବୁଝି ନେବି କଣ ହେଇଛି କଣ ନାହିଁ ଆଉ ସିଏ ମଧ୍ୟ ମତେ କଲ କରୁଥିବେ କି କଣ ମୋ ଫୋନ୍ ଟା କାହିଁ ସାଇଲେଣ୍ଟ ଅଛି ତ ସେଥିପାଇଁ ଜଣିପାରୁନାହିଁ। ଦେଖାଯଉ ଆପଣଙ୍କ ଫୋନ ଟା କାଟିଲା ପରେ ସେପଟେ ଯାଇକି ଟିକେ ଦେଖିନେବି କାରଣ ଏତେ ରାତିରେ ଫୋନ କରୁଛନ୍ତି ମାନେ କାଳେ କି କିଛି ଆବଶ୍ୟକ ଦରକାର ହୋଇଇଥିବ କି ନହେଲେ କିଛି ଅସୁବିଧା ହୋଇଥିବ।
ଆଜ୍ଞା ନିହାତି ଆପଣ ତାଙ୍କ ସାଙ୍ଗରେ କଥା ହେଇକି ଆପଣ ମୋତେ ଟିକେ କୁହନ୍ତୁ। ମତେ ବି ଟିକେ ଚିନ୍ତା ହଉଛି କାଳେ କୋଉ କିଛି ଅସୁବିଧା ହେଇଥିବ।
ଆଜ୍ଞା ନିଶ୍ଚୟ ନିଶ୍ଚୟ ମୁଁ ଆପଣଙ୍କୁ ଆଉ କିଛି ସମୟ ପରେ ଯେମିତି ହେଲେ ଜଣେଇବି। ଆଉ ବର୍ତ୍ତମାନ ଆପଣ ତ ଆପଣ ବର୍ତ୍ତମାନ ଯୋଉ କାଲି ସକାଳେ କହୁଥିଲେ କାଲି ସକାଳେ ଆପଣଙ୍କର ବୁଲିବାକୁ ଯିବାର ଅଛି କି। କାଲି ସକାଳେ ମୁଁ ଟୋଟାଲ ଫ୍ରି ଅଛି କାରଣ କାଲି ମୋ ଭ୍ରାତାସ୍ରୀ ଯିବେ କାମକୁ ତ କାମ ସାରି ସିଏ ଯେତେବେଳେ କାମକୁ ଯିବ ହେରି ମୁଁ ଟୋଟାଲି ଫ୍ରି ଅଛି। ଯଦି ମୋତେ ଆଉ ଗୋଟେ ଦିନ ହେଲେ ମିଳନ୍ତା ମୁଁ ସେଇ କାମଟାକୁ ଯଥା ଶୀଘ୍ର ସାରି ଦିଅନ୍ତି।
ଆଜ୍ଞା ମୋର ତ ଆଶା ଅଛି କାଲି ମଧ୍ୟ ସା କାଲି ମଧ୍ୟରେ ସାରିବାକୁ ଯଦି ଆମକୁ ଯଦି ଆଜି ସାରିବାକୁ ପଡେ ତ କଷ୍ଟ ହବ। ତ ଆପଣ ଯଦି କାଲି ଆପଣଙ୍କ ଭାଇ ତ ପଳଉଛନ୍ତି। ଆମକୁ ତ ସଖାଳେ ତ କୁଆଡେ ଯିବାର ନାହିଁ ତ ଆମେ ନିହାତି ଚାରଟା ବେଳକୁ ଯିବା ତ ଆପଣ ଚାରଟା ବେଳକୁ ତ ଆପଣଙ୍କ ଭାଇ କିଏ ଆଣିବାକୁ ତ ନିହାତି ଯିବାକୁ ପଡିବ।
ନା ନା ଭାଇକି ଆଣିବାକୁ ଯିବାକୁ ହେଲେ ମତେ ସଂନ୍ଧ୍ୟା ସାଢେ ଛଅଟା ପରେ ଯିବାକୁ ପଡିବ। ଚାରିଟା ବେଳେ ସେ ଆସିବ ନାହିଁ ତାଙ୍କ କର୍ମକ୍ଷେତ୍ର ସାଢେ ଛଅଟା ରେ ଛୁଟି ହଉଛି। ତ ସେତାକୁ ମୋତେ ସାଢେ ଛଅଟା ରେ ଯିବାକୁ ପଡିବ ଆଣିବା ପାଇଁ ଚାରିଟା ବେଳେ ମଧ୍ୟ ମୁଁ ଫ୍ରି ଅଛି ଆ ଆପଣ ଯଦି କହିବେ ଚାରିଟା ବେଳେ ମଧ୍ୟ କୁଆଡେ ବୁଲାବୁଲି କରିବାକୁ ଯାଇପାରିବା।
ଆଜ୍ଞା ତାହେଲେ ଆମେ ସାଢେ ତିନିଟାରେ ବୁଲିବାକୁ କୁଆଡେ ଯିବା ଯାଇକି ସାଢେ ପାଞ୍ଚଟା ମଧ୍ୟରେ ଫେରେ ଫେରିଆସିଲେ ଆପଣ ଭାଇକି ମଧ୍ୟ ଆପଣ ଆଣିପାରିବେ।
ଆଜ୍ଞା ନିଶ୍ଚୟ ନିଶ୍ଚୟ ହଉ ଏବେ ସମୟ ତ ହୋଇଗଲାଣି ଆପଣ ଫୋନ ଟିକୁ ରଖିଦିଅନ୍ତୁ ମୁଁ ଯାଉଛି ଖାଇବା ପାଇଁ।
ହ୍ୟାଲୋ।
ହଁ ସମୟ ତ ହେଲଣିି ଆପଣ ଫୋନ ଟିକେ ରଖନ୍ତୁ ମୁଁ ଖାଇବା ପାଇଁ ଯାଉଛି।
ଆଜ୍ଞା ନିହାତି।
ନିହାତି।